ନମସ୍କାର। କେ ଏଇ ଟିକେ ଶୋଇଥିଲି ଆଉ କେମିତି କ ଫୋନ କରିଥିଲେ?
ଏମିତି ବସିଥିଲି ଆଉ ଭଲ ଲାଗୁନଥିଲା ଆଉ।
ହଁ ମୋ ଦେହ ଭଲ ଅଛି। ଏ ମୁଁ ବି କଥା ହଉଥିଲି ବୋଉ ସହିତ କଥା ହେଇକିନାହିକି ଟିକେ ଶୋଇଥିଲି ଆଉ। ଆ ଶୋଇନି ନିଦ ନୁହଁ ମ ସେମିତି ଖାଲି ଗଡିଆ କଥା ଚେଇଁ କି ଆଉ।
ହଁ ହଁ ତାଲେ ଆ ଆଚ୍ଛା ଆଛା ନା କଲ କରିଥିଲା ଆପଣଙ୍କୁ ଯେ କେଶର ବହୁତ କେଶ ମାନେ ଉପୁଡିବ ଉପୁଡୁଚି, ଆର କିଛି ପ୍ରତିକାର ଆପଣ ଜାଣିଚନ୍ତି କି?
କେଶ ହଁ ଆପଣ ଅଁଳା ବ୍ୟବହାର କରୁନାହାନ୍ତି। ନଡ଼ିଆ ତେ ଅଁଳା ହଁ ନ ଡିଆ ତେଲରେ ଅଁଳା ଅଁଳା ଆଉ ଭୃସଙ୍ଗ ପତ୍ର ଫୁଟେଇକି ତାକୁ ରଖିକି ମାରୁନାହାନ୍ତି ଚୁଟି ମୂଳରେ ମାଲିଶ କରିକି ଯେତେବେଳେ ମାରୁଚନ୍ତି ମୁଣ୍ଡ ସଫା କରିକି ଏଇଟା ମୁଁ ଜାଣିଚି କାରଣ ଏଇଟା ମୁଁ ବ୍ୟବହାର ଏ ହଁ ଘି କୁଆଁରି ବି ବହୁତ ଜିନିଷ ପଡେ ତମେ ଯାହା ପକେଇ ପାରିବ। ଅଁଳା ଯେହେତୁ ବେଶୀ ଟିକେ ଇଏ ଅଁଳା ଭାଗ ଟା ଟିକେ ବେଶୀ ପକେଇବ ଭଲ ଘି କୁଆର ଅଁଳା। ଏ ମୁଁ କରେ ଝିଅ ଥିଲାବେଳେ ଝିଅ ପିଲା ଝିଅ ଥିଲା ବେଳେ ଘରେ ବୋଉ ମୋର ଏମିତି କରେ। ଆଉ ଏବେ ଆଉ କରୁନି କିନ୍ତୁ ଏଇଟା ମୁଁ ଜାଣିଚି ଆଉ ବାକି କଣ ତାର ଔଷଧ ଯଦି କଣ ମିଳୁଥିବ ମିଳୁଚି ବି ଔଷଧ ଗୋଟେ ଅମ୍ଲା ଔଷଧ ମିଳୁଚି ଅଁଳାର।
ଆଜ୍ଞା।
ତାକୁ ଯଦି ମାରିବେ, ଆପଣଙ୍କର ଉପୁଡୁଚି କି?
ଆଜ୍ଞା ଆଜ୍ଞା ହଁ ଉପୁଡା ହଉଚି ଆଉ ତାହେଲେ ଆପଣ କହୁଚନ୍ତି ଯୋଉ ଘି କୁଆଁରୀ ଆଉ ଅଁଳାକୁ ମେଥି ପତ୍ରକୁୁ ଯଦି ଆମେ ତେଲ କଡାରେ ବସେଇ ତେଲରେ ଫୁଟେଇକିନା ସବୁ ପକେଇଲେ ମୁଣ୍ଡଟିରେ ମା
ତା ମୂଳ ଟା ହଁ ମାଲିସ କଲେ ନୂଆ ଚୁଟି ଉଠ ଠିବ ଇଏ ବି ଉପୁଡିବା ଟିକେ କମ ସାଙ୍ଗେ ସାଙ୍ଗେ ଛୋଟ ଚୁଟି ବହୁତ ଉଠିବ ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କର ତାହେଲେ ଆପଣ କେଉ ତେଲ ବ୍ୟବହାର କରୁଚନ୍ତି?
ମୁଁ ଏଇ ସାଧା ନଡ଼ିଆ ତେଲ ବ୍ୟବହାର କରୁଛି ମୁଁ ଅଲଗା ତେଲ ବ୍ୟବହାର କରୁନା କାରଣ ମୋ ଚୁଟି ଟିକେ ଏ ହେ ମାନେ କଲ ଟିକେ କୁଞ୍ଚ ଚୁଟି ତ। ମୁଁ ଆଡୁ ସିଆଡୁ ଟିକେ ବେଶୀ ଲଗାଏନା ମୁଣ୍ଡରେ ଆଉ।
ଆଚ୍ଛା ଆଚ୍ଛା।
ପତଳା ଚୁଟି ସିଧା ଚୁଟି ହେଲେ ତମେ ଯାହା ନାହିଁ ତା ଟକେ ତମେ ଷ୍ଟାଇଲ ଫାଇଲ ଲଗେଇବା ମୋର ତ ସିଧା ଚୁଟି ନୁହଁ ସେଥିପାଇଁ ଟିକେ ଲଗା ଏନା କିଛି।
ଆଚ୍ଛା ଆଚ୍ଛା ମୁଁ ଆମର ରନ୍ଧା ନଡିଆ ତେଲ ରାନ୍ଧେ ଯୋଉଟା କି ଆମର ନଡିଆକୁ ଉଁ, ଆମେ ଭାଜିକି, କୋରିକି ଭାଜିକି ଯୋଉ ତେଲ ସଂଗ୍ରହ ହୁଏ ସେ ତେଲକୁ କୁ ଆମେ
ଆଉ ସେ ଦେଲା ତ ବେଶୀ ବଢିଆ ମୁଁ ଘରେ ମୋ ବୋଉ କରେ ସେମିତି, ବାହାହେଲା ଦିନରୁ କରୁନି କିନ୍ତୁ ଘରେ ଆମର ମୋ ବୋଉ ମୋ ପାଇଁ କରେ ସେଇ ଗୁରା।
ଆଚ୍ଛା ଆଚ୍ଛା ଉଁ ଆଉ ଆମର ତ ତେଲ ବିଭିନ୍ନ ପ୍ରକାର ରହୁଛି, ଯେମିତି ଆମର ଜଡା ତେଲ ରହୁଛି ସୋରିଷ ତେଲ ରହୁଛି ଆଉ ଆଉ ରହୁଛି ଆମର ଯୋଉ ମୁଣ୍ଡରେ ଆମେ ଯୋଉ ଏବେ ନଉଛୁ, କେତେ ତ ଆୟୁର୍ବେଦିକ ତେଲ ରହୁଛି, ଆମର ଯୋଉ ଆମ୍ଳାରେ ବି ତେଲ ବାହାରୁଛି ପିଆଜରେ ବି ଗୁଡା ତେଲ ଅଛି ଏମିତି ସାରା ବିଭିନ୍ନ ତେଲ ରହୁଛି ଆଉ।
ଏବେ ସବୁ ତାକୁ ଆଣୁଛନ୍ତି, ବରାଦ ଦେଇକି ଆଣୁ ଆଣୁଛନ୍ତି ଘର ପାଖେ ଦେଇ ଯାଉଛି, କିନ୍ତୁ ହେଲେ ବି ମୁଁ ସେଥିର ତ କେବେ ବ୍ୟବହାର କରି ମୋ ବୋଉ ବନାଏ ଯୋଉ ଏଇ ଯୋଉ ଘି କୁଆଁରୀ, ଭୃଷଙ୍ଗ ପତ୍ର ଆଉ ଅଁଳା ତାକୁ ମୁଁ ବ୍ୟବହାର କରେ, ଆଉ ସେ ତେଲଟା ବି ପ୍ର ପ୍ରକୃତରେ ଭଲ, କାରଣ ମୋର କୁଞ୍ଚ ଚୁଟି ସେତ ମୋ ଚୁଟି ଏତେ ଉପୁଡେନା। କିନ୍ତୁ ଏବେ ଯେ ଏବେ ଯ ଟିକେ କମ ହଉଛି ବୋଲି ଉପୁଡୁଛି ସେତେବେଳେ ଘରେ ବୋଉ କୁଣ୍ଡେଇ କାଣ୍ଡେଇ ଦିଏ ତ ଉପୁଡ଼େ ନା। ଆଉ କିନ୍ତୁ ସେ ତେଲ ଆଉ ଜଡା ତେଲ ପୋରା ତ ବହୁତ ଭଲ କିନ୍ତୁ ଆବେ ଯୁଗରେ ସେଗୁରା କିଏ ଏତେ ବ୍ୟବହାର କରୁ ନାହାନ୍ତି ଯ ମୋଟା ବୋଲି। ପତଳା କରିକି ଲଗେଇବ ଫୁଟେଇକି। କିନ୍ତୁ କେଶ ଉପୁଡିିବା ଏଇନା ସମସ୍ତ ସରକାର ଛୋଟ ଛୁଆଙ୍କ ବି ବହୁତ କେଶ ଉ
ତାପରକୁ ଏବେ ଯୋଉ ଆମର ରକ୍ତର ଚାପର ଯୋଉ ଗୋଟେ ରୋଗ ରହୁଛି ସେ ମାଧ୍ୟମରେ ବି ଇଁ ଚୁଟିର ଉପୁଡିଡିବା ସମ୍ଭାବନା ରହୁଛି।
ଏ ବହୁତ।
ହଁ ଆଚ୍ଛା ଏଇ ପ୍ରକାର ସବୁ ହଉଛି ନାଇଁ।
ଆଜ୍ଞା।
ଆପଣଙ୍କର ଉଁ ଘରେ ସବୁ ଏମିତି କୋଉ କିଛି ତେଲ ଅଛି କି?
ଆମ ଘରେ ତ ଛୁଆ ମାନେ ଯୋଉ ଅଛନ୍ତି ଆମର ଝିଅ ମାନେ ସବୁ ବହୁତ ସାରା ବ୍ୟବହାର କରୁ।
ଆଉ ଜେଜେମାକୁ ଆଉ ଜେଜେମା କହୁଛନ୍ତି ଯିଏ ସେତେ ବୃଦ୍ଧବୃଧି ସେ କହୁଛନ୍ତି ଜଳା ତେଲ ବ୍ୟବହାର
ଜଡା ତେଲ ଯିଏ ତାଙ୍କ ଅମଳିଆ ତେଲ ନା। ଆଉ ସେଇଟା ଆକଚୁଆଲି ବହୁତ ଭଲ ତେଲ ମୁଁ ଛୋଟବେଳେ ଯେତେବେଳେ ହେଇଥିଲି ମୋ ଜେଜେମା ବି ମୋ ଜଡା ତେଲ ମାରିଦିଏ ବହୁତ ଛୋଟ ଆଉ ଏବେ ସେ ସବୁଥିର ମୋଟା ରହୁଛି ନା ଜଡା ଡେଲ ଏବେ କେହି ପସନ୍ଦ କରୁନନ୍ତି ତାର ତାର ନା ଗୋଟେ ଯେହେତୁ ଗୋଟେ ଅଲଗା ଏବେ ସବୁ ବେ-ବେ କିନ୍ତୁ ସେ ତେଲ ଆ ପ୍ରକୃତରେ କେଶ ପାଇଁ ଭଲ। ଭଲ ମାନେ ସା ଖାଲି ସେ ତେଲ ବି ତମେ ଲଗେଇଦବ ଆଉ ଏବେ ତ ଗରମ କରିକି କେତେ ପ୍ରକାର ଲଗଉଛନ୍ତି। ପ ପତଳା କରିବା ପାଇଁ ଆଉ ଛୋଟ ଆମେ ଯେତଳେ ହେଇଥିଲୁ ଜେଜେମା ଲଗେଇଦିଏ ମୋଟା ମୋଟା ଚୁଟି ଖାଲି ପୁରା ଗଣ୍ ଏଠି ପରିକା ମୋଟାମୋଟା କୋତରା ମାଡିବ ସେଥିପାଇଁ ସେରା ବ୍ୟବହାର ଏବେ କି? କରୁନାହାନ୍ତି ନହେଲେ ସେ ତେଲ ତ ବଢିଆ! ତେଲ ଜଡା ତେଲ ପୁରା ଘଣା ତେଲ ପିଓର ଉଁ ପୁରା ଖାଣ୍ଟି ତେଲ ଭଲ। ଆପଣ ଦେଖନ୍ତୁ ଆପଣ ଜେଜେମା ଯଦି କହୁଛନ୍ତି ବ୍ୟବହାର କରିବା କଥା କାରଣ ଆପଣ ନା ଘରେ ଥିବେ ବାହାରକୁ ଗଲେ ପଛେ ମୁଣ୍ଡ ସଫା କରିଦେବେ। ହ
ବାସ୍ନା ଟା ରହିବ ନାଇଁ।
ସେ ଯଉ ଜଡା ତେଲ ଜଡା ତେଲ ସେ ବାସ୍ନା ଟା ତ ବେଶୀ ଅସନା ଲାଗେ କାରଣ ଆମେ ଛୋଟ ବେଳେ ଲଗେଇଲେ ବି ସେ ବା ନାଁ ମୋର ଏବେ ବି ମନ ଅଛି। ସେ ବାସ୍ନା ଟା ଅସନା ଲାଗେ ତାପରେ ଏବେ ସବୁ ଛୁଆ ଯୋଉ ଭେରାଇଟି ମ ବିଭିନ୍ନ ପ୍ରକାର ସବୁ ବ୍ୟବହାର କରୁଛନ୍ତି ଆଉ ତା ଜଡା ତେଲକୁ ସେମାନେ ଲଗେଇବେି କି? ଲଗେଇବେନି। ଆଉ ଆମ ଘରେ ତ ଗୋଟେ ଛୁଆ ବହୁତ ପ୍ରକାର ଯୋଉ ବରାଦ ଦେଇକି ଆଣୁଛନ୍ତି ଘର ପାଖେ ଦେଇ ଯାଉଛି ବହୁତ ପ୍ରକାର ମୁଣ୍ଡ ପାଇଁ ସାମ୍ପ ତେଲ ସ ତାର ସବୁ ତା ଦେହରେ ମାରିବା ପାଇଁ ଆଉ ଗୋଟେ ନରମ ତେଲ ବହୁତ ଜିନିଷ
କାର ହଉଛି ଆମେ ଆମର ବି ଇ ଏବେ ତ ସବୁ ବହୁତ ସାରା ତେଲ ଆଗେ କିନ୍ତୁ ବହୁତ ସୋରିଷ ତେଲ ବି ଛୁଆ ମାନେ ସବୁ
ହୁଁ ହୁଁ ହୁଁ ହୁଁ।
ଦେହରେ ବି ନାହିଁ ଦେହରେ ଚିକେନ ରହୁଛି ଏବେ ଡାକ୍ତର ବି କହୁଛି ଉ ଲଗେଇବା ପାଇଁ? ନଡିଆ ତେଲ ଡାକ୍ତର ବି କହୁଛି ତା ପରେ ଏବେ ଯେତେ ବଜା ଏବେ ଯୋଉ ବଜାରରେ ବିକ୍ରି ହଉଛି ତେଲ ସବୁ ଯେତେ ଭାବୁଛନ୍ତି ଭଲ ସେ ସେ ତେ ବ୍ୟବହାର କଲେ ବି? ଚୁଟି ଉପୁଡୁଛି ତାପରେ ଆଉ ରହୁଛି ଆମର ହୁଁ ଯୋଉ ଯେମିତି ଆମର କୌଣସି ଔଷଧ ଖାଇକି ଯୁ ଚୁଟି ରୋକି ପାରିବା ଯେମିତି ସେଇଟା ବି କିଛି ହଉନି ସେ ଯେ ରହୁନି ବୁଝିପାରିଲେ ନା?
ଆଜ୍ଞା ଆଜ୍ଞା।
ଏମିତି ଔଷଧ ଖାଇଲେ ବି ହଉନି ଯଦି ଆମେ ନ ବ୍ୟବହାର କରୁଛେ ଦେଶୀର ଚିକି ଚିକିତ୍ସା କିମ୍ବା ଆମେ ପ୍ରଚୁର ପାଣି ପିଇଲେ କୁଆଡେ ଚୁଟିର ରହୁଛି ଉପୁଡିବନି କି
ଆ
ବୁଝିଲେ ଏମିତି ହଉଛି କଥା ଆଉ ଆଉ ଆପଣଙ୍କ ଘରେ ସବୁ କଣ କେମିତି ଭଲ ଅଛନ୍ତି ନା? ଆପଣଙ୍କ ଘରେ କଣ ଭଲ ଅଛନ୍ତି? ରାମସ ଆଜ୍ଞା। ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ଉଁ ଯିଏ ଯେଝା ଯେଝା କୋଠରିରେ ରହିଛନ୍ତି ନାଁ କଣ?
ହ
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କର ଯୋଉ ଉଁ ଏବେ ଫେରେ ପାଦର ଯୋଉ ବିନ୍ଧା ହଉଛି ଆପଣ ଆମ ଘର ତ ସବୁ ଘରରେ ଏବେ ସବୁ ନୂତନ ଘରରେ ସବୁ ଆମର ଯେମିତି ଉ ପଡୁଛି ଆମ୍ ଟାଇଲିର ଘର, ଆପଣଙ୍କ ତ ଟାଇଲି ଘର ହେଇଥିବ?
ଆମର ଟାଇଲି ଘର ହଁ। ହଁ, ନାଇ ଆମର ଟାଇଲି ଘର ମ ଏବେ ତଳ ଘର ଟାଇଲ ଆମ ର ଉପର ଘର ହେଇଛି ଟାଇଲି। ଆଉ ତଳ ଘର ଖାଲି ଯୋଉ ହଲ ଫଲ ଗୁଡା ପଡିଛି ବାକି ଆମ ରୁମ ଫୁମ ସବୁ ଆଗ ଆଗ ଆଗ ଭଳି କଣ ଯୋଉ ସିମେଣ୍ଟରେ।
ଆଜ୍ଞା।
ସେଇ ସେଇ ଭଳିଆ ହେଇଛି ଯେହେତୁ ସେଇରା ଭଲ ପକାଶ ସେଥିରୁ ଆଗ ଭଙ୍ଗା ହେଇକି ଟାଇଲ ବ୍ୟବସ୍ଥା ଅଛି ପକେଇବେ ପକେଇବେ ନ କିନ୍ତୁ ଉପର ଘର ଯୋଉ ନୂଆ ହେଇଛି ସେ ସବୁ ଟାଇଲି କିନ୍ତୁ ରହି ରହି ଏ ତଳେ ଘର ଅ ଛୁ, ପରେ ଉପର ଘରେ ରହିବାକୁ ମୋର ବି ପାଇଁ ବିଲକୁଲୁ କାହିଁକି ନା ଉପର ଘରେ ଖରା ଦିନେ ବହୁତ ଅସୁବିଧା ସମ୍ମୁଖୀନ କରିବାକୁ ପଡିବ ବି ନା ବରଫ ଘରରେ ତମେ ରହିପାରିବୁନି ଆମ ତଳ ଘରେ ବହୁତ ଥଣ୍ଡା ଖରା ଦିନେ ବି ଥଣ୍ଡା!
ଆଛା ଆଚ୍ଛା ତାହେଲେ ଏମୀତି
ଚତୁପାର୍ଶ୍ଵରେ ରହୁଛି ବୋଧେ ବୃକ୍ଷଲତା ଅଧିକ।
ବୃକ୍ଷଲତା, ହଁ ତାପରେ କଲେଜ ପିଲାଙ୍କ ମାନଙ୍କ ପାଇଁ ଯୋଉ ଘରର ରହିବା ବ୍ୟବସ୍ଥା ହେଇଛି ସେ ଯୋଉ ଘର ବଡ ବଡ ଘର ହେଲା ଠାରୁ ଆମ ଘର ପୁରା ଛାଇ ଖରାପ ପଡୁନି ବିଲିକୁଲ ବି ଆମ ଘରେ
ଆଉ ମୋର ଟିକେ ଏବେ ଯେହେତୁ ପାଦ ଫାଦ ଟିକେ ଫୁଲା ଫୁଲି ହଉଛି ମତେ ବି ଟିକେ ବେଶୀ ପାଣି ଥଣ୍ଡା ଫଣ୍ଡାରେ ମୁ ମୁଁ ଏବେ ଟିକେ ହଉନି କାହିଁକି ନା ମୋର ପାଦ ଦର୍ଜ ରହୁଛି। ଆଉ ନିଜକୁ ଜଗି ରଖି ଚଳିଆକୁ ପଡୁଛି ଆଉ
ଯାହା ହଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଖୁସି ଲାଗିଲା ଯେ ଆପଣ ପୁରା ସ୍ପଷ୍ଟ ର ସହିତ ବୁଝେଇ ପାରିଲେ କେମତି ମାନେ କେଉଁ ତେଲ ବ୍ୟବହାର କଲେ ଉ ମାନେ ଶରୀରର ମୁଣ୍ଡପ୍ରତି ଉ ଯୋଉଟା କି ଆମର ଚୁକେଶ ପ ପୁଡୁନି ସେଥିପାଇଁ ବୁଝେଇଦେଲେ ଆଉ ଘରେ କେମିତି ତେଲ ପ୍ରସ୍ତୁତ କରନ୍ତି ବି କହିଲେ ଟେ ଆଉ ଆପଣଙ୍କର ତ ବହୁତ ଜ୍ଞାନ ବି ରହୁଛି ଆପଣ ଯେମିତି କହିଲେ ବାହାରୁ କିଛି ନ କିଣା କିିଣି କରି ଖାଇଲେ ଖାଇକି ବି କିଛି ଆ ମାନେ ଆଛା ଆଚ୍ଛା ଆଉ ଆପଣ ବି ଗୋଟେ ଜଡାତେଲ ରାପ ସ ଆପଣ ବି ଯ ନଡ଼ିଆ ତେଲ କ ଥା କହିଲେ ସେ ଭାରି ଭଲ କାରଣ ଆମର ଆମ ବହୁତ କାଳରୁ ଜେଜ ଅଜା ଙ୍କ ଅମଳ ଆଗରୁ ସିନା ଆମ ଜଡା ତେଲ ନାହାନ୍ତି ଜଡା ତେଲ ସହିତ ବି ସେମାନେ ନଡିଆ ତେଲରେ ବି ପ୍ରସ୍ଥ ପ୍ରସ୍ତୁତ ବ୍ୟବହାର କରନ୍ତି।
ହ
ଆଜ୍ଞା ଆଜ୍ଞା ଏମିତି ବ୍ୟବହାର କରା ଯାଉ ଆପଣଙ୍କର ଅ ଆପଣଙ୍କଠୁ ଆଜି ମତେ କିଛି ବହୁତ ଶିକ୍ଷା ମିଳିଲା ଯୋଉଥି ଫଳରେ ମୁଁ ଏଇନାକେ ଉ ଯଉ ଔଷଧ ଖାଇକିଣୀ ଚୁଟିକି କେଶକୁ ମଜବୁତ କରିଥାନ୍ତି ଯାହା ଫଳରେ ସେ ଖାଇଥିବା ଯାକେ ଚୁଟି ରହିବ
ଆଜ୍ଞା ମେଡିସିନି ଏ ଓଷଦ ଦ୍ଵାରା କଣ ହବ କି ଜଲଦି ବାହ ହାରି ଯିବ ସତ କିନ୍ତୁ ସେ ଔଷଧ ଟା ଆମ ଦେହକୁ ଗଲା ପରେ ଶରୀର ଭଲ ରହିବନି କାରଣ ସ ବହୁତ ପ୍ରକାର ମୀଔଷଧ ଆମ ଭିତରକୁ ଯାଉଛି ନା ଆମେ ଏମିତିରେ ବି କିଛି ଥଣ୍ଡା ଫଣ୍ଡା ପାଇଁ କମ ଔଷଧ ଖାଉନେ ଆଉ ଅଯଥାରେ ଆମେ ଚୁଟି ପାଇଁ ଖାଇଲେ କିଛି ନାହିଁ ଲୋକ ଖାଉ ବ୍ୟବହାର
ଠିକ ଅଛି ଆଉ ଆଜ୍ଞା ଧନ୍ୟବାଦ ଆପଣ ମତେ ବହୁତ ଭଲ ଉପାୟ ଦେଲେ ଆଉ ଆଜ୍ଞା ରହୁଛି। ନମସ୍କାର।